ହଁ ଆଜ୍ଞା କଁ କରୁଛନ୍ତି?
ଏଇ ବଇଚି।
ଆଉ ଖାଇବା ପିଇବା କଣ ହେଲା?
ଖାଇଥିଲି ଖରାବେଳେ ଭାତ ଡାଲି ଭାତ ଡାଲମା ଆଉ ଭଜା, ଆଳୁ ଭଜା, ପାମ୍ପଡ। ଆଉ ତମ ଦେହ ପା ଭଲ ଅଛି?
ଆଜ୍ଞା।
ତମ ଦେହ ପା ଭଲ ଅଛି?
ହଁ ଦେହ ଭଲ ଅଛି। ଇ ତ ଖରା କେତେ ହଉଚି ମାନେ ଅଂଶୁଘାତ ଭଳିଆ ଲାଗୁଚି ସବୁକୁ ଏତେ ଖରା ଆଉ ଦି ଦିନ ହେଲା ବର୍ଷା ହଉଥିଲା। ଏଇ ଦି ଦିନ ହବ ମାନେ ଦି ଦିନ ବର୍ଷା ହେଇକି ଏତେ ଦି ଦିନ ଖରା ହଉଚି।
ଏ ବହୁତ ଜୋର ରେ ଖରା ହଉଚି।
ଗରମ ହଉଚି ମାନେ ବେଶୀ ଗରମ ହଉଚି।
ଆଜି ଆମ ଯାଇଥିଲି ଭୁବନ କମ୍ପୁଟର କରିବା ପାଇଁ ଏତେ ଖରା ଦେହ ହାତ ପୁରା ଜଳିଗଲା ଏ
ହଁ।
ମାନେ ଖରାରେ ଆଉ ଠିଆ ହେଇ ହଉନି ବସରେ ବସିକି ଆସିଲି ଭାରି ବସଷ୍ଟାଣ୍ଡ ବସଷ୍ଟାଣ୍ଡ ରୁ ଅଧଘଣ୍ଟା କି ଘଣ୍ଟା ଭଳିଆ ବସ୍ ବସିଲୁ ବସ ଟେ ଛାଡିବ ବୋଲି ପୁରା ଏତେ ଗରମ ପୁରା ଭିଡକୁ ଆଡେ ଗରମ ହୁଁ।
ବିରକ୍ତି ଲାଗୁଥିବ।
ହୁଁ।
ଆଉ ଆପ ତମ ମାମା ମାମା ଦେହ ଭଲ ଅଛି?
ହଁ ସମସ୍ତଙ୍କ ଭଲ ଅଛି ଦେହ।
ଓହୋ
ହ
ଆଉ କଣ କୁହନ୍ତୁ ଆପଣ ମୋତେ ଗୋଟେ କଣ ଆପଣଙ୍କ ଆଡ଼େ ନୂଆ ରେସିପି ଫେ ସିପି କଣ ଟିକେ କହିଲେ? ମାନେ ନୂଆ ଖାଇବା କଣ ପ୍ରସିଦ୍ଧ?
ଆମ ଆଡେ
ହାଲୋ
ଆମ ଆଡ଼େ ହୁଏ। ଆମ ଆଡ଼େ ଏମିତି କିଛି ପ୍ରସିଦ୍ଧ ଦହିବରା।
ଓହୋ।
ବରା ଢେଙ୍କାନାଳ ଢେଙ୍କାନାଳର ହୁଁ ସବୁଠୁ ଭଲ ବରା ଢେଙ୍କାନାଳ ପନିବରା ହେଲା
ଆମ୍ ଆମର ଏପଟେ ଆମର ଏପଟେ ଭାତ ସହିତ ଘାଣ୍ଟ ତରକାରୀ ନହେଲେ ପଖାଳ।
ଏ ଏତେ ସକାଳୁ ଘାଣ୍ଟ।
ମାନେ ଉଁ ଓଡିଆ ଘାଣ୍ଟ ଆଉ ଜାଣିଥିବ ନଡିଆ ଫଡିଆ ପ ପକେଇକି ସବୁ ପରିବା ପକେଇକି।
ଓହୋ
ଏଣ୍ଡୁରି ପିଠା?
କ ନେଣ୍ଡୁରି। ପିଠା ପିଠାଟା ମୁଁ ଶୁଣିଛି କେବେ କରିନି ଯଦି ବି ମୁଁ ଖାଇଥିଲି କେବେ। ତାର ନାଁ କେବେ ଜାଣିବି।
ପ୍ରଥମା ଅଷ୍ଟମୀରେ ପୂଜା କର ଠାକୁରହିଁ ଫଏମଏମ୍ଏମ୍ ପ୍ରଥମା ଅଷ୍ଟମୀରେ ଯୋଉ ପିଠା ପୂଜା ଯାଏ ତମ ଆଡ କଣ ପିଠା ପୂଜା ଯାଏ।
ଆମର ତ ସେ ଯୋଉ ଏମତି ଉ ପିଠା କରକି କ୍ଷୀରରେ ଫୁଟେଇକି କରିକି ବୁଯେମିତି କରନ୍ତି। ମାନେ ମଣ୍ଡା ପିଠା ଯେମତି କରନ୍ତି ମାନେ ସେଇ ପ୍ରୋସେସ ରେ ଗୋଟେ ଗୋଟେ ଅଲଗା ପିଠା କରନ୍ତି। ସେ ପିଠାକୁ ଫୁଟେଇକି କ୍ଷୀରରେ ପଢୁଆ ମାନେ ଯୋଉ ଝିଅ ପଢୁଆ ତାଙ୍କୁ ଖାଇବାକୁ ଦିଅନ୍ତି ଆଉ କ୍ଷିରି କରନ୍ତି ଆଉ ବେଶୀ କିଛି ଏମିତି ତ ନାହିଁ।
ଅସିୁଧ ହେଲା ସେଇ ଏଣ୍ଡୁରି ପିଠା ଟା ଆ ହବ ଅଷ୍ଟମୀ ଦିନ ସେଇଟା ଲାଗିବ ଠାକୁର ମତରେ ସେଇ ପିଠାଟା ଆଗେ।
ଓହୋ ସେଇଟା କେମିତି କରନ୍ତି କି?
ହୁଁ। ଫ ସେ ଆଣ ଯୋଉ ବିରି ଆଉ ଚାଉଳକୁ ବତୁୁର ଦେଇଥିବ ସେଟା ଆଣ କରିଦବ। ରଖିଦେଇଥିବ ଆଜି
ଓହୋ ହଁ ମୁଁ ବୁଝିଲି ଯୋଉ ହଳଦୀ ପତ୍ରରେ କରନ୍ତି ତ?
ହଁ, ହଁ।
ଓହୋ ସେଇଟା ହଉଛି ମୁଁ ସେଇଟା ଏଣ୍ଡୁରୀ ମିଠା ବୋଲି ମୁଁ ଜାଣିନଥିଲି। ଥିଲେ ସେଇଟା ହୁଏ। ସେଇଟା ହୁଏ ମୁଁ ତମେ ବିରି ଆଉ ଚାଉଳ କହିଲାରୁ ମତେ ମନେ ପଡିଲା। ହଁ ସେଇଟା ହୁଏ ସେଇଟା ସହିତ ଘୁଗୁନି ତରକାରୀ ବି ହୁଏ।
ମାନେ ଆମ ଘରେ ହୁଏନି। ବାକି ଆମ ସାଇଟ ଫାଇଟ ଘରେ ହୁଏ ମୁଁ ଦେଖିଛି ମା ଆମ ଘରେ କେବେ କେବେ ହେଇଛି ସେ ପିଠା। କିନ୍ତୁ ସେଇ ଦିନ ହବା ପୁରା ସେଇ ପରୁଆ ଅଷ୍ଟମୀ ଦିନ ହବା ସେଇଟା। ଉଁ ଏତେ ଡାଉଟ ରେ କିନ୍ତୁ ସେଇଟା ହୁଏ ଖାଇଛୁ ଆମେ। ପଠା ମୁଁ ବନେଇ ଯିବି ତାକୁ ଭଲସେ।
ମୁଁ ହେଲା ଅଗୁରୁ ଯୋଉ ଚୌଡ କିଲୋ ନୁହେଁ
ଆଜ୍ଞା।
ବହୁପତି ମୁଣ୍ଡା
ମଣ୍ଡା ତ ଜାଣିଛି ଚୌପତି ମଣ୍ଡା ମୁଁ ଜାଣିନି।
ଭୋପତ ମୁଣ୍ଡା ଯୋଉ ଆସୁନି ଭୋଜି ଖଲା ବେଳେ ବି ପତ୍ରରେ ଖାଲି। ସେଇଥିରେ ଚଉପତି ହୁଏନି ଆଗରୁ କି?
ହଁ, ହେଇଥିବ ମୁଁ ଜାଣିନି ମୁଁ ତ। ଆଜ୍ଞା।
ହେଲେ ଶାଳ ପତ୍ରର
ହଁ, ହଁ।
ସେଇ ଚଉପତି ରେ ବିରି ଚାଉଳ ଦେଇ ତା ଉପରେ ପୁର ଦେଇକି କରନ୍ତି ଚୌପତି ମଣ୍ଡା। ତାକୁ ସିଝାଯାଏ ପିଠା ଟାକୁ।
ଆପଣ ଖାଇଛନ୍ତି।
ହ ଆମ ଘରେ ଆମ କ କରିଚୁ ଥରେ ନା ଦି ଥର କିନ୍ତୁ ଆମ ଘର ପାଖରେ ଜଣେ ତାଙ୍କର କଉଡ ଘର ସେ ତାଙ୍କର ହେଲା ଦୋଳ ପୂର୍ଣ୍ଣିମା ସବୁବେଳେ ଦିଅନ୍ତି ସେ ପିଠା ଟା କରନ୍ତି। ଭଲ ଲାଗେ ସେ ପିଠାଟା ଖାଇଛ କେ
ନା ମୁଁ ସେଇଟା ଖାଏନି। ଖାଇନି ବି କେବେ ଆମର ଏପଟେ ଏତେ ବନା ହେଇନି।
ହୁଁ ମୁଆଁ ପିଠା
ଆଜ୍ଞା।
ମୁଆଁ ମୁଆଁ ପିଠା
ନା ତମେ ତମେ ଯୋଉ ପିଠାଗୁଡା କହୁଛ ମୁଁ ସେଇଟା ନୂଆ ନୂଆ ଶୁଣୁଛି ମତେ ଲାଗିଲାଣି।
ବେଣ୍ଡ ଯଉ ଏବେ ଦିଆ ଯାଏ
ନାଇଁ ଦେଖ ସେଇଟା ତମେ ଯୋଉଟା କହୁଛ ତମ୍ ମତେ ଲାଗୁଛି ସେଇଟା ଆମର ବି ସେମ୍ ପିଠା ହେଇଥିବ କିନ୍ତୁ ନା ବୋଧେ ଆପଣ ଅଲଗା କହୁଛନ୍ତି ମୋର ନା ଅଲଗା ଥିବ।
ହ
କାଇଁନା ତମେ ଯୋଉ ଏ ଏଣ୍ଡୁରି ପିଠା କହିଲ ସେଇଟାକୁ ଆମର ହଳଦୀ ପତ୍ର ପିଠା କୁହନ୍ତି।
ନା ତ ଆମର ଏଣ୍ଡୁରି ପିଠା ହୁ ପ୍ରକୃତରେ ତାକୁ କୁହନ୍ତି ଏଣ୍ଡୁରି ପିଠାଲି।
ହଁ ହେଇଥିବ ମୁଁ ତ ଜାଣିନି ବାକି ମତେ ଲାଗିଲା ଉଁ ତମ ଆଡେ ନା ଅଲଗା କହୁଛନ୍ତି ଆମ ଆଡେ ନାଁ ଅଲଗା।
ଆଉ ଆର ପିଠଟା ଯୋଉ କହିଥିଲ କହିଲି ମୁଁ ଚଉପତି ମୁଣ୍ଡା ତମ ଆଡେ ତ କଣ କହୁଛି?
ଜାଣିନି ସେଇଟା କଣ କୁହନ୍ତି ମୁଁ ତାର ରେସିପି ହିଁ ଜାଣିନି ମୁଁ ଆଉ ସୁ ବତେଇବି ପିଠା କଣ ଜାଣି ମୁଁ ସେଇଟା ତାଳ ପତ୍ରରେ କରନ୍ତି କି ଆଉ କୋଉଥିରେ କରନ୍ତି ବି ଜାଣିନି।
ତାଳ ନୁହଁ ଶାଳ ପତ୍ରରେ।
ହଁ ସେ ହଁ ଶଳ ପତ୍ର।
ଆଉ ଗୋଟେ ସିଝା ପିଠା ଯୋଉ ସିଝା ପିଠା କୁହନ୍ତି ନା ନା ଯୋଉଟା ମୁଁ କହିଲି ଯୋଉ ମୁୂଆ ପିଠାଟାକୁ।
ହଁ।
ଏଟା ଉଁ ବ ଛୋଟିଆଟେ ହୁଏ। ଯୋଉ ଆସେ ଠୋଲି ଯଉ ଠୋଲି ନୁହତ ଚଉପତି ଭଳିଆ ଜୋରା ଆସେ। ସେଟା ଛୋଟିଆଟେ ହୁଏ ଏଇଟା କଦଳୀ ପତ୍ରରେ ପଶି ହାଣ୍ଡିରେ ଯୋଉ କ କଣ କଲ ପାଳ ଦେଇକି ତା ଭିତରେ ପାଣି ପୁରେଇ ଦେଇଥିବେ। ତା ଉପର ଗୋଟେ କପଡା ବାନ୍ଧେଇକି ତାକୁ ସେଆ ଫାଷ୍ଟ ପତ୍ର ଟା ଟିକେ ନିଆଁ ସେକି ଦେଇକି ତା ଉପରେ ଦେବେ ତାପରେ ଆଣ ଢାଳିବେ। ଆଣ ଢାଳିକି ତାକୁ ଘୋଡେଇ ଦେବି ସେ ପାଣିରେ ସେ ସିଝିବ। ଉପରେ ପୁର ଦେବି। ଜୀନ୍ତି ପୋଡ କିଛିଟା ପୋଡେଇକି ଅଛ ଖାଲି ସିଝେଇବ ଆଉ।
ହଁ ଆପଣ ଜାଣିଥିବେ ନା ତ ଆପଣଙ୍କ ମାମା ଫାମା କରୁଥିବେ।
ହଁ ଆପଣଙ୍କ ମାମା କରନ୍ତି ନି କି?
ଆମ ମାମା ଆଚୁଆଲି ଆମ ମାମା କୁ ଠିକ ଟାଇମ ହୁଏନି କାଇଁକି ନା ତାର ଅଫିସ୍‌ରେ ମାନେ ଡିଉଟି କାମ ସର୍‌ଲେ ମେଡିକାଲ୍‌ରେ କାମ ସର୍‌ଲା ପରେ ସେ ସନ୍ଧ୍ୟା ଛଟାରେ ଘରଗୁ ଯାଏ ଘରେ ଯ ଗଲା ପରେ ଯୋଉ ଦିନ କଣ ପୂଜା ଫୂଜା ଥିବ ସେଇଦିନ ଟିକେ ପିଠା ପିଟା କଲେ ନହେଲେ ସପ୍ତାହକେ ଗୁ ସପ୍ତାହରେ ସେ ଯୋଉ ରବ୍‌ବାର୍ ଦିନ ଛୁଟି ଥାଏ କିନ୍ତୁ ମୋ ମାଁମା ରବ୍‌ବାର୍ କେବେ ଛୁଟି ନିଏନି ଶୁକ୍ରୁବାର୍ ଦିନ ଅଫ୍ ନିଏ ସେଇ ଶୁକ୍ରୁବାର୍ ଦିନ ଯାଆ ଏମ୍‌ତି ଘରେ ରୁହେ ଆଉ କେବେ କେବେ ଏମ୍‌ତି ଛୁଟି ନେଲେ ରୋହେ ଆଉ ଆଉ ମେଡିକାଲ୍‌ରେ ତ ଜାନ୍‌ଥିବେ ଯମା ଛୁଟି ହିଁ ନ ଥାଏ
କଣ୍ ଗଇଲ
ମୁଁ କଇଲିଜ୍ ମେଡିକାଲ୍‌ରେ ତ ଜାଣିଥିବେ ଅଫିସ୍‌ ଅପିସ୍‌ରେ ଏମ୍‌ତି ଛୁଟି ଥିବ କିନ୍ତୁ ମେଡିକାଲ୍‌ରେ କେବେ ଛୁଟି ନଥିବ
ହୁଁ
ହୁଁ ସେଇ ଧିଲା କଥା
ମୁଁ ତମ ଆଇ କେବେ କରନ୍ତିିନି
ଆମ ଆଈ କରନ୍ତି ଯେତିକି ବି ମୁଁ ପିଠା ଜାଣିଜିି ସବୁ ତ ଆଈ ପାଖୁରୁ ଜାଣିଚ୍
ଏମ୍‌ତି କଇବାକୁ ଗଲେ ସାତପୁରୁ ପିଠାଁ ଏଇ ଯୋଉ ସୁଁ ଆଜ୍ଞା
ସେଇ ପିଠା ନା ଟା କହିଲଣି କି ନାଁ କି ପିଠା
ସାତପୁର ପିଠା
ପଇଲେ ଯୋଉ କ ଇଏ ପୂନିମାରେ ଲାଗେ
ହଁହଁ
ଅନୁ ପୂର୍ଣ୍ଣିମା ତ କୁଆଁର ପୂର୍ଣିମାରେ
ହଁ କୁଆଁର ପୂର୍ଣ୍ଣିମାରେ ଲାଗେ ଏମ୍‌ତି ଠାକୁରଙ୍କୁ ପାଖରେ ବି ଆମର ଉଁ ଯଉ ମାର୍ଘଶିର ମାସରେ ଗୁରୁବାରେ ହେଲେ ଠାକୁର ପାଖରେ ବି ଲାଗେ ପିଠାମ୍‌ କରନ୍ତି ଏମ୍‌ତି ଭଲ ପିଠା କରିକି ଠାକୁର ବିତୁରୁ ଦେଲି ତ ତୋଳୁଚି ଯେହେତୁ ମୁଁ ଯୋଉଟା ଜାଣିଚି ସେଟା
ଆଉ କଣ କଣ ପିଠା ତମ ଆଡେ ଅଛିଁ
ଆଜ୍ଞା
ଆ ତୁମ ଆଡେ କି କି ପିଠା ଆଉ ଅଛି
ଆମ ଆଡେଁ କାକ୍ରା ପୋଡ ପିଠା ମେନ୍ ଆମର ସାତପୁରୁ ପିଠା ଆଉ ବୁଡ୍ ମାନେ ବୋ ଆମର ଦିଟା ପକାର ପୁର ପିଠା ଗୋଟେ ଅଛି ସାତପୁରୁ ଗୋଟେ ଅସି ସାତପୁରୁ ଯୋଉଡା ହେଇଡା ତେଲରେ ଛଣା ହୁଏ ଆଉ ପୁର ପିଠା ଯୋଉଟା ସେଟା ମାନେ ଏମ୍‌ତି ସିଝେଇକି କରନ୍ତି ଆଉ ଗୁଟେ ଅଛି ପାଟି ସଫା ପିଟା ଏମ୍‌ତି ମୋଇଁଦାରେ ଛଉଁ ପୂରେଇକି କରନ୍ତି
ନଇ ରେଡ୍ କଣ ପୁଲେଇବୁ
ଆଜ୍ଞା ଆଜ୍ଞା
ମଇଦାରେ କଣ ଦେଇକି କରନ୍ତି ପିଠା
ମୋଇଁଦାରେ ସେ ନଡିଆପୁର ପକେଇଗି ପିଠା କରନ୍ତି ଇନ୍ଦିଏ ଏମ୍‌ତି ନୁଣ ପକେଇଗ୍ ଖାଲି ମଇଦା ଯେମ୍‌ତି ଚକୁଳି ହୁଏ ହାଲୋ
ଅଁ ପାପା
ମଇଦା ଯେମ୍‌ତିି ପକେଇଗି ଚକୁଳି ହୁଏ ନୁଁ ମାନେ ମଇଦାରେ ଚ କୁଡ଼ି ହୁଏ ଆପଣ ଖାଇଥିବେ
ନା ମୁଁ ମଇଦା କେବେ କାଏନି ମୁଁ ଟିକେ ମୁଁ ସିଏ ବେଶୀ ମୋଟା ତ ସେଥିପାଇଁ।
ହଁ ଏଇଟା ଗୋଟେ କଥା ମାନେ ଏମିତି ମଇଦା ରେ ଯେମିତି ଅଟା ଚକୁଳି ଖାଇଥିବେ ନା?
ତ ସେମିତି ଅଟା ଯେମିତି ଚକୁଟି ହୁଏନି ଗୋଳେଇକି ଚକୁଳି କରନ୍ତି ସେମିତି ଗୋଳେଇକି ମଇଦାକୁ ଗୋଳେଇଲେ ତାପରେ ନଡିଆ ର ପୁର କରିଥିବେ ଏମିତି ଅଟା ଚକୁଳ ଯେମିତି କରନ୍ତି ସେମତି ମାନେ ଅଟା ଟାକୁ ଭାବିବ ମଇଦା ଯେମିତି ଆଉ ସେମିତି ଗୋଲ କରିକି ଚକୁଳି ଭଲିଆ କରିକି ଦି ପଟ ଲଉଟେଇକି କି ହେଇଗଲା ପରେ ମଝିରେ ପୁର ଦେଇକି ଏମିତି ମୁଡି ମୁଡି ମୁଡି ମୁଡି ଦେଲେ ହେଇଯିବ। ସେଇଟା ସହଜ ପିଠ ଟେ।
ସେଟା କି ପିଠା କହିଲ?
ପାଟି ସଟା ପିଠା।
ହଁ ଆମର କୁହନ୍ତି ତ ପାଟି ଚୋପଟା ପିଠା। ତମର?
ନୂଆ ସେ ରେସିପିଟା ବି ନୂଆ।
ହଁ ହଁ।
ମୁଁ କରି ସେ କଣ କରିଛି ଆଉ।
ଆଜ୍ଞା।